ହଁ।
ହଁ
ହାଲୋ।
ହାଲୋ, ହଁ କୁହ।
ସନ୍ଦେହ ନେଟୱାର୍କ ନାଇ ନା କଣ ଠିକ ସେ ଶୁବୁ ନେଇ ଯେ।
ନାଇଁ ନେଟୱାର୍କ ତ ଥିଲା କଣ ପାଇଁ କି ଜାଣି କିଛି ଶୁବିଲା ନି?
ଉୁଁ ହୁଁ ତ ମୁଁ ନିଦ ଆସୁଛି ବୋଧେ ସେଥିପାଇଁ ସୁବୁନି।
ନା ନା ନିଦ ନାଇଁ।
ଶୋଇକି ଉଠିଲଣି?
ହଁ ଶୋଇକି ଉଠିଲିଣି।
ଓ ହୋ।
କୁହନ୍ତୁ।
ଯାହା ତମର ଜଲ୍ଦି ଖାଇଦଉଛ ବୋଲଦି ଖାଇ ପିଇ ସାରିକି ଶୋଇ ଉଠି ସାରିଲଣି ଆମର ଏଇନା
ନାଇଁ ଆମର ସାଢେ ଗୋଟାକ ବେଳେ ଖାଉ। ଗୋଟେ ସାଢେ ଗୋଟେ ଭିତରେ ଆମର ଖାଇଦଉ।
ଓହୋ।
ଦିନରେ କେତେ ସମୟ ବି ଶୋଇବୁ।
ହଁ!
ଦିନରେ ବେଶୀ ସମୟ ଶୋଇଲେ ଫୁଣି ରାତିରେ ନିଦ ହୋ
ହଁ।
ଆଉ କୁହନ୍ତୁ ଅଧା ଛାଡିଲେ କୁହନ୍ତୁ।
କୋହୁଚି କୋହୁଚି କଣ କରୁ ମସଲା କଷିଲା ପରେ ଉଁ ମସଲା ହେଲା ହେଇଗଲେ ତାପରେ ପକେଇଦବ ଅଣ୍ଡା ନାଇଁ ଅଣ୍ଡା କୋହୁଚି ସରି କଙ୍କଡା ଆଳୁ କୁ ପକେଇକି ଟିକେ କଷିଦେଲ ତାପରେ ଟିକେ ଗରମ ପାଣି ଦବ ନହେଲେ ଥଣ୍ଡା ପାଣି ଦବନାଇଁ ଗରମ ପାଣି ଦେଲେ ସିଏ ତ କିଛି ସିଝିବାର ଏତେ ନାହିଁ। କାଲି ଟିକେ ଟିକେ କଷିବାର ଅଛି। କଷି ଦେଇକିନା ପାଣି ଦେଇଦବ ଗରମ ପାଣି ତାପରେ ଗରମ ପାଣି ଫୁଟି ଆସିଲା ବେଳ କୁ ଝୋଳ ଦେଖିକି ତମର ଯେତେ ରଖିବ ଦେଖିବ ଦେଖିକି ତାପରେ ପଛରେ ଗରମ ମସଲା ଯଦି ତମେ ଭଲ ପାଅ ଗରମ ମସଲା ଦବ ନହଲେ ଖାଲି ଧଣିଆ ପତ୍ର ଦେଇଦବ ଧଣିଆ ପତ୍ର ଦେଇ ଦେଇକି ବନ୍ଦ କରିଦବ ପାଞ୍ଚ ଦଶ ମିନିଟ ପରେ ତାପରେ ଖୋଲି ବାଢିବ ଆଉ ଗରମ ଗରମ ଭାତକୁ କଙ୍କଡା ଆଳୁ ଝୋଳ।
ଆପଣ ସେଠି କୋହୁଚନ୍ତି ମୋର କିନ୍ତୁ ଏଠି ପାଟିରୁ ନାଳ ଗଲାଣି କଣ କରାଯିବ?
ବାଲେଶ୍ୱର ସ୍ପେଶାଲ କଙ୍କଡ଼ା।
ତାହେଲେ ଯିବା ଆଉ ବାଲେଶ୍ୱର ଗଲେ ତାହେଲେ ଯିବ
ଆସ ଥରେ ଖାଇକି ଯାଅ ଆଉ ସବୁବେଳେ ଖୋଜିବ। ଆଉ କୋଉଠୁ କଙ୍କଡା ଖାଇବନି ତମେ।
ଆଛା ତାହେଲେ ତାହେଲେ ଏମିତି କଥା ଯଦି ତାହେଲେ ମୁଁ ନିଶ୍ଚିତ ଯିବି।
ହୁଁ।
ଗଲେ କହିବି ଆପଣଙ୍କୁ ଆଉ।
ହଁ। କଙ୍କଡା, ଚିଙ୍ଗୁଡି, ଇଲିଶି ଏସବୁ ବାଲେଶ୍ଵରର ସବୁଠାରୁ ବେଷ୍ଟ।
ହୁଁ।
ମତେ ଟିକେ କଣ କହିଲ ଯୋଉ ବଡ ବଡ ଚିଙ୍ଗୁଡି ନୁହେଁ
ହଁ।
ମତେ ଟିକେ ସେଇ ଚିଙ୍ଗୁଡିଟା ବେଶୀ ଭଲ ଲାଗେ।
ହଁ ସେ ଚିଙ୍ଗୁଡି ବି ହେଇ ଆଣନ୍ତି ଆମର। ସେଇଗୁଡା କିନ୍ତୁ ତମେ ସେଇଟା କିନ୍ତୁ ତମେ ଛଡେଇ ପାରିବନି। ସେଗୁଡା ବହୁତ କଷ୍ଟ ମାନେ ତା ଚୋପା ଟା ଯୋଉ ଛଡାନ୍ତି ସେଟା ବହୁତ ଟାଣେ। ହଁ ବହୁତ ଟାଣ ହାତ କଟିଯିବ।
ଅଁ କଞ୍ଚା ଥିଲାବେଳେ ଛଡେଇବାଟା
ହୁଁ। ମୁଁ ତାକୁ ସେମିତି କରିଦିଏ ଟିକେ ଛୋଟ ସାଇଜ ଆସିନିତେ ଛଡାଏ ନ ପୁରା ବଡ ଗୁଡାକ ଜମା ଛଡେଇ ପାରେନି। ଆଉ ବି ସେ ବହୁତ ଟାଇମ ନବ।
ପଇସା।
ଆମର ଏଇ ଶାଶୁଘରେ ଏତେ ଭଲ ପାଆନ୍ତିନି ଚିଙ୍ଗୁଡି ଖାଇବା ପାଇଁ। ସେଥିପାଇଁ ଆମର ଟିକେ ଚିଙ୍ଗୁଡି କମ୍ ଆସେ। ଓହୋ ମୁଁ ଭଲ ପାଏ ମତେ ବହୁତ ପସନ୍ଦ। କିନ୍ତୁ ମୋ ହଜବେଣ୍ଡକୁ ପସନ୍ଦ ନୁହେଁ, ସେ କହିବେ ମୁଁ ଚିଙ୍ଗୁଡ଼ି ଦେଇକି ଭାତ ଖାଇବି। ସେଟା ହଉଚି ଏକ୍ସଟ୍ରା ଆଇଟମ୍ କଣ ଆଉ ଗୋଟେ ତାର ତରକାରୀ କରିମି ପୁଣି ଚିଙ୍ଗୁଡି କରିବି ନା।
ଉ ହୁଁ। ଚିଙ୍ଗୁଡି ମସଲା କରିଦବ ନହେଲେ ଚିଙ୍ଗୁଡି ହଁ ଚିଙ୍ଗୁଡ଼ି ଟିକେ ବେଶୀ ଭଲ ଲାଗେ।
ହୁଁ ଚିଙ୍ଗୁଡିରେ ମତେ ସବୁ ଭଲ ଲାଗେ ତା ଝୋଳ ଟା ତ ବନାଉ।
ବାସ୍ନା ରେ ତ ଅଧା ପେଟ ଭରି ଯିବ ଆଉ।
ସେୟାନା
ହଁ। ସେମିତିଆ ହେଇଥିବ। ତୋର ଆଉ କିଛି ଦରକାର ନାହିଁ ମୋର ଏ ଏସବୁ ଜିନିଷ ହେେ ଆମର ଆଉ କିଛି ସାଇଟ ଆଇଟମ ଦରକାର ନାହିଁ ଖାଲି ପାମ୍ପଡ ଖଣ୍ଡେ ହେଲେ ହେଲା।
ତାହେଲେ ଠିକ ଅଛି ବାଲେଶ୍ଵର ଯିବି ଆଉ।
ହଁ। ମାଛ କଣ କଙ୍କଡା ଖାଇବାର ଅଛି ଯଦି ଆସ।
କଙ୍କଡ଼ା ଚିଙ୍ଗୁଡି କଥା କହିକି ମାନେ ଉଁ ଲୋଭ କରେଦେଲଣି
ହୁଁ ହୁଁ ହୁଁ।
ଯିବି ଆଉ।
ବାଲେଶ୍ୱର କେବେ ଆସିଛ ନା ନାଇଁ?
ହଁ ବୁଲିବା ପାଇଁ ଯାଇଛୁ।
ଉଁ କଉଠି କୋଉଠି ବୁଲିଲ?
ଯୋଉ କ୍ଷୀରଜରା ଗୋପୀନାଥ ସେପଟରେ ଆମର ବି ଜଗନ୍ନାଥ ମନ୍ଦିର ଆଉ ପଞ୍ଚଲିଙ୍ଗ ଶ୍ୱର
ହୁଁ।
ହଁ
ପଞ୍ଚଲିିଙ୍ଗେଶ୍ଵରରେ ପଞ୍ଚଲିିଙ୍ଗେଶ୍ଵରରେ ସେ ପଞ୍ଚ ପାଞ୍ଚଟି ଲିଙ୍ଗକୁ ଛୁଇଁଛ ନା ନାଇ।
ହଁ ହଁ। ପାଣି ଭିତରେ ସେଥିବେ।
ହଁ କେମିତି ଲାଗିଲା କୁହ?
ବହୁତ ଭଲ। ଇଛା ତ ଆସୁନଥିଲା ଆସିବାକୁ।
ହଁ ବେଶି ପାଣି ନଥିଲା କି ତମେ ଛୁଇ ଦେଲ କି?
ହଁ ପାଣି ଜୋସ ରେ ଆସୁଥିଲା ମାନେ ପୁରା ମୁହଁ ପୁରା ଓଦା ହେଇଯାଇଥିଲା ଆମର। ମୁଁହ ପୁରା ବୁଡେଇକି ଇ ଠାକୁରଙ୍କୁ ଛୁଆଁଇ ଦେଲୁ। ଓଦା ହେଇକି ପୁରା ହଁ ହଁ।
ହୁଁ ତମେ ଦେଖିକି ଆସିବ ବର୍ଷା। ହଉନଥିବ ଯୋଉ ଟାଇମ ରେ ଆସିବ ତୁମେ ଆରାମ ସେ ଛୁଇଁ ପାରିବ। ପାଣି ତ ସେଠି ସବୁବେଳେ।
ହଁ ନାଇ ଛୁଇଁ ହଉଥିଲା ପା ପାଞ୍ଚଟା ଲିଙ୍ଗକୁ ଛୁଇଁ ଆଇଛି।
ଓହୋ ଆମେ କିନ୍ତୁ ଏଇ ଆର ବର୍ଷ ଯାଇଥିଲୁ ଗଲା ବର୍ଷ। ଆମେ ଛୁଇଁ ପାରିଲେ ନାଇଁ ମୋ ମା ହେରିକା ଯାଇ ଆସିଥିଲେ ଯେ ଯାଇଥିନୁ। ସେମାନେ ଛୁଇଁ ପାରିଲେନି ମୁଁ କିନ୍ତୁ ଛୁଇଁ ଦେଇଛି।
ପାଣି ହେଇଥିବ ଅଧିକ ଆଉ।
ମା ଆଉ ମୋ ଶାଶୁ ଏମାନେ ଛୁଇଁ ପାରିଲେନି ଆମେ ଆମର ସବୁ ଛୁଇଁଛୁ। ଜୋରେ ପାଣିଟା ବା ଖସୁଥିଲୁଥିଲା ନା ଉପରୁ। ପୁରା ଭିଜି ଯାଉଥିଲେ ସବୁ।
ଆଚ୍ଛା
ଆଉ ଇମମି ଜଗନ୍ନାଥ ମନ୍ଦିର କେମିତି ଲାଗିଲା?
ବହୁତ ଭଲ। ସେଠି ତ ପୁରା ଆମେ ଆମେ ଏଇ ଅଁ ମେ ମାସରେ ଯିବେ ବୋଧେ ଏପ୍ରିିଲ ମେ ଆଡୁ
ଓ। ହଁ ଏପ୍ରିଲ ମେ ବେଳକୁ ଆଉ ସେଇଥିପାଇଁ ବର୍ଷା ନାହିଁ। ତମେ ଆସିକି ଆରାମସେ ଛୁଇଁ ଦେଇେଇଛ ଆଉ।
ହଁ। ବର୍ଷା ନଥିଲା କିନ୍ତୁ ମୁଁ
ହୁଁ।
ବର୍ଷା ନଥିଲା କିନ୍ତୁ ପାଣି ବହୁତ ଥିଲା ବହୁତ ଆସୁଥିଲା ବହୁତ ଜୋରରେ।
ଆଉ ପାଣି ସେଟା ଝରଣା ପାଣି ଟା ଆସିବ।
ହଁ।
ଆ ମୁଁ କହିଲି ଜଗନ୍ନାଥ ମନ୍ଦିର ଯୋଉ ଇମାମି ଟା କୋଉ ଟାଇମ ରେ ଯାଇଥିଲ।
ସେ ଆମେ ଯାଇଥିଲୁ ଯେତେବେଳେ ଏଇ ସନ୍ଧ୍ୟା ଟାଇମ ରେ ଯାଇଥିଲୁ।
ସନ୍ଧ୍ୟା ଟାଇମ ରେ ଦେଖିଛ ନା କେତେ ସୁନ୍ଦର ଲାଇଟ୍ ସେ ସେ ମନ୍ଦିରଟା ଆଙ୍କ।
ହଁ ହଁ।
ସେଇଟା ସେ ମନ୍ଦିର ସବୁଠାରୁ ଖାସ୍।
ହଁ।
ସେ ମନ୍ଦିର ଟା ପୁରା ଲାଇଟ୍ ଏବେ ଧୀରେ ଧୀରେ କମି ଗଲାଣି। ଲାଇଟ୍ ଗୁଡା ଅଧା ଜଳୁ
ସୁନ୍ଦର ଦେଖା ହଉଥିଲା।
ହଁ ଏବେ ଆହୁରି ଅଧା ଜଳୁନି ଆଗରୁ କିନ୍ତୁ ଥିଲା କେମତି କହିଲ? ସବୁଷ୍ଟେପ ରେ ନୂଆ ଲାଇଟ।
ଲାଇଟ୍ କି ତା ସାଙ୍ଗ ଯୋଉ ସବୁ ଫୁଲ ଗଛ ସବୁ ଲାଗିଥିବ।
ହୁଁ।
ଏମିତି ଆଉ।
ଆଉ ଏଠି କ୍ଷୀରଚୋରା ଗୋପୀନାଥ କେମିତି ଲାଗିଲା।
ହଁ ସେଠି ତ ଭଲ ହେଲା ସେଠିପା ପ୍ରସାଦ ଖାଇକି ଆସିଥିଲୁ।
ଉଁ ହୁଁ ଆଉ ତା ଭୋଗଟା ନେଇଛନା ନାହିଁ।
ହଁ ହଁ ଆଣିଥିଲୁ।
ହୁଁ। ତାର ତ ରାବିଡି ଭୋଗ।
ହଁ।
ତାହେଲେ ତମେ ବାଲେଶ୍ଵର ବୁଲିକି ଆଇଚ।
ହଁ ଏଇ ବର୍ଷ ଯାଇଥିଲୁପା।
ଏ ବର୍ଷ ଆସିଥିଲା ଆଗରୁ ହେଲେ ମୋ ସହିତ କଣ୍ଟାକ୍ଟ କରିଥାନ୍ତୁ ଆସିଥାନ୍ତୁ ଟିକେ ଏଇଠିକି। ମୁଁ ଏଇ ବାଟରେ ଅଛି। ମୁଁ ଏଇ ତମ ଛକ ଦେଇକି ତମେ ଯାଇଥିବ।
ଆ୍ଛା ହଉ କେତେବେଳେ ଗଲେ ଜଣେଇବି ଆଉ।
ହୁଁ ଆଉ ଚାନ୍ଦିପୁର ଯାଇଥିଲ ନା ନାଇଁ।
ହେ ଟାଇମ ହେଲାନି ଆଉ ଯାଇ ହେଲାନି।
ଓହୋ। ଆୟୁ ଏପଟେ ଯାଇଚ ନା? ଦୀଘା। ଦୀଘା ଆଡେ ଯାଇଛ? ହ୍ୟାଲୋ। ହ୍ୟାଲୋ ହ୍ୟାଲୋ।